ଆପଣଙ୍କୁ ମୋ କଥା ପୁରା ଭଲରେ ଶୁଭୁଛି?
ହଁ ଏବେ ଶୁଭିଲା ମୁଁ ଦୁଇଥର ହାଲୋ ହାଲୋ କହିଲି ଆପଣ କହିଲେନି ମୁଁ ଭାବିଲି ବୋଧେ ଆପଣଙ୍କ ବୋଧେ ଠିକ୍ ସେ ଶୁଭୁନି ବୋଲି
ନାଇଁ ନାଇଁ ମତେ ଲ ହଁ ମତେ ଲାଗୁଥିଲା ନା ମୁଁ ଯଉ କାନରେ ଯୋଉ ଯନ୍ତ୍ର ଟା ଦେଇଛି ସେଇଟା ବୋଧେ ଠିକ ସେ କାମ କରୁନଥିଲା କି କଣ କେଜାଣି? ଶୁଭୁ ନଥିଲା କିଛି ହଉନଥିଲା ହଉ ଛାଡନ୍ତୁ ଆପଣ ଏବେ ଆଉ ଫାଙ୍କା ଅଛନ୍ତି?
ହଁ ମୁଁ ଅଛି ଅଧଘଣ୍ଟେ ଘଣ୍ଟେ ଘଣ୍ଟା ବୋଧେ ଫାଙ୍କା ଅଛି।
ଆପଣ ହଁ ଆପଣ ନିତ୍ୟକର୍ମ ସବୁ ସାରିଲେଣି?
ହଁ ମୋ ନିତ୍ୟକର୍ମ ସରିଗଲାଣି। ବର୍ତ୍ତମାନ ମୁଁ ଟିକିଏ ଜଳଖିଆ ଖାଇକି ବର୍ତ୍ତମାନ ବସିଛି ଆଉ ଅଧଘଣ୍ଟା ପରେ ମୁଁ ମୋ କାମରେ ବାହାରିବି।
ଆପଣ ବା ଆପଣଙ୍କ ସାଙ୍ଗ ଙ୍କ ସହିତ କଣ ଗାଡି ଦେଖିବାକୁ ଯାଇଥାନ୍ତେ? ଆପଣଙ୍କ ସାଙ୍ଗ କଣ ଏବେ ବ୍ୟସ୍ତ ଅଛନ୍ତି କି ଗାଡି ଦେଖିବାକୁ ଯିବେନି ଏବେ?
ସେ ତ କହିଥିଲେ ମୋତେ ଦଶଟା ପରେ କଣ୍ଟାକ୍ଟ କରିବେ ବୋଲି। କାହିଁ ଏ ପର୍ଯ୍ୟନ୍ତ କିଛି କଣ୍ଟାଟେ କଲେନି? ତାପରେ ସି ଟିିଏ ବୁଝିବେ ଯାହାର ଗାଡ଼ି ଅଛି ସେ ଲୋକ ସେ ଚାକିରି ବାକିରି କରିଛି ସେ ଲୋକ ଠିକ୍ ରହିବା ଦରକାର ସେ କଉଁ ଟାଇମ ରେ କହିଲେ ତା ହେଲେ ମୁଁ ଯାଇକି ଯିବି ନହେଲେ ମୁଁ ଯାଇକି ଖାଲି ବେକାରେ କାହିଁ ବୁଲିବି। ସେ କେଉଁ ଟାଇମରେ ସେ ଯଉଁ ଯାହାର ଗାଡ଼ି ଅଛି ଏଇ ଯେଉଁ ମିଡ଼ିଏଟର୍ଟି ସେ କହିବ ଯେ ହଁ ଏ ଲୋକ ଅଛି ବା କହୁଛି ଆସ ବୋଲି ତେଣୁ ଆମେ ଯିବୁ ଆଉ ତେଣୁ ସେ ପର୍ଯ୍ୟନ୍ତ ଫୋନ୍ କରିନି ଦେଖିବା କଣ ହେଉଛି।
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କୁ ଯଦି ଆପଣ ସାଙ୍ଗ ଏବେ ଫୋନ୍ କରନ୍ତି ତାହେଲେ ଆପଣ ଯିବେ ନା କଣ?
ହଁ ହଁ ଫୋନ୍ କଲେ ମୁଁ ସାଙ୍ଗେ ସାଙ୍ଗେ ଯିବି। ଆଉ ଦେଖିକି ଗାଡ଼ି ସେପଟେ ମୋର କାମ ଅଛି ପଳେଇବି ଆଉ।
ଓହୋ ଏକାଥରେ ସେପଟୁ ପଳେଇବେ ନା କଣ କହୁଥିଲେ?
ହଁ ମୁଁ ଭାବୁଛି ସେପଟେ ପଳେଇଯିବି ଏକାଥରେ କାହିଁକି ପୁଣି ଫେରିବି? ଏକାଥାରେ ସେ କାମରେ ଯିବି ସେପଟେ ପଳେଇଯିବି ଆଉ।
ହ ହଁ ସେଇପଟେ ବସ୍ ସୁବିଧା ଅଛି? ମାନେ ଆପଣ ଯୋଉ ବସ ରେ ଯାଆନ୍ତି ସେଇଠି କଣ ସେଇ ବସ୍ ସୁବିଧାରେ ଅଛି ନା ମିଳିବ ନା କଣ?
ହ ନାଇ ସେପଟେ ସୁବିଧା ନଥିଲେ ବି ଅନ୍ୟ ବସ୍ ଅଛି ପଳେଇବି ପଳେଇକି ସେବାଟେ ପଳେଇ ଯିବି। ମାନେ ମୁଁ ଧର ରବିଟ ଛକ ଗଲି ରବିଟେ ଛକରେ ବସ୍ ମିଳିବ କଳ୍ପନା ଛକ ଯିବା ପାଇଁ କଳ୍ପନା ରୁ ରସୁଲଗଡ଼ ଯିବା ପାଇଁ। ଯଦି ଡାଇରେକ୍ଟ ବସ୍ ମଳିଲା ରବିଡେଜରୁ ରସୁଲଗଡ଼ ଛକ ତା ହେଲେ ମୁଁ ସେଇ ବୟସରେ ପଳେଇବି ଆଉ ତାପରେ ଆ ସେଠୁ ମୋର ମଞ୍ଚେଶ୍ୱରରେ କାମ ଅଛି? ମୁଁ ସେଇଠୁ ଟିକେ ବଟେ ଚାଲିକି ତାପରେ ଟାଉ ଅଟୋ ଫଟୋ ଯାହା ଧରିକି ଗୋଟେ ପଳେଇବି ଏମିତି ଆଉ ଭାବିଛି ଆଉ।
ହଁ ଆପଣ ରସୁଲଗଡ ଟ୍ରାଫିକ ରୁ ମ ଶୋକ ଉପରେ ଯାଏ କଣ କରିବେ ନା ଟିକେ ଚାଲିକି ପଳେଇବେ ତାପରେ ଦେଖୁଥିବେ ବହୁତ ଲୋକ ଗାଡି ଧରିକି ଯାଉଥିବେ କାହାକୁ ଟିକେ କହିବେ କି ସେଇ ଶେଷ ମୁଣ୍ଡରେ ମୋର ପିସ ଟା ମତେ ଟିକେ ସେଇଉଠୁ ଛାଡିଦିଅ ଏମିତି କହିଲେ ବି ସେ ଛାଡିଦେବେ। ଯଦି ବି ସେମିତି ନ କରିବେ ତାହେଲେ ଅଟୋ ବି ଯାଉଥିବ। ଯଦି ଆପଣଙ୍କର ଲେଟ୍ ନ ହଉଥିବ ତାହେଲେ ଅଟୋରେ ପଳେଇବେ। ନହେଲେ ଆପଣ ଏମିତି ଚାଲି ଚାଲି ଗୋଟେ ଗୋଟେ ଯାଉଥିବେ କିଏ ଦେଖାହେଲେ ଆପଣ ଟିକେ ତାଙ୍କ ସହିତ ପଳେଇବେ ଆଉ ନା କଣ କହୁଛନ୍ତି।
ଦେଖିବା ସବୁବେଳେ ତ ଆଉ ଲୋକଙ୍କୁ ଅଟକେଇ ହେବନି କିଏ ମନା କରୁଥିବ ଇଏ କରୁଥିବ। କିଏ କହୁଥିଵ ତୁମର ହେଲମେଟ ନାହିଁ ଏ ନାହିଁ ଏମ କେ। ତେଣୁ ଦେଖିବା ଆଜି ଯେଉଁଟା ସମ୍ଭବ ସୁବିଧା ହେବ ଆଉ ଯଦି ଅଟୋ। ଅଟୋ ମଳିଲା ପଳେଇବି ଆଉ ଯଦି ହେବ ଚାଲିକି। ପଳେଇବି ନ ସହିତ ଯେଉଁ ଗୋଟେ ହେଲେ ସୁବିଧା ଯିବି ଆଉ।
ହଁ ଆପଣଙ୍କର ତ ନିହାତି ଗାଡି ଟା ତାହେଲେ ଦରକାର ହଉଛି ତାହେଲେ ଆପଣ ଗାଡି ଟା ନି ନିହାତି ଦେଖିକି। ନା କେତେବେଳେ ଗୋଟେ ଗାଡି ଟା ଆଣନ୍ତୁ ତାହେଲେ ଆଉ ନହେଲେ ହେଇପାରିବନି ନହେଲେ। କେତେ ଏମିତି ଅସୁବିଧାର ସମ୍ମୁଖୀନ ହେବେ ଗାଡି ଟା ଥିଲେ ନିଜ ଦେହକୁ ବଳ।
ହଁ ଆପଣ। ଧରା ଯାଉ ମୋର ମୁଁ ଏଠୁ ଦେଢଟାରେ ଯାଇଥିଲେ ଚଳିଥାନ୍ତା। କିନ୍ତୁ ବର୍ତ୍ତମାନ ମୁଁ ସାଢ଼େ ବାରଟା ଯିବାକୁ ପଡ଼ୁଛି କାରଣ ଘଣ୍ଟେ ପୂର୍ବରୁ ଯିବି। ତାପରେ ପୁଣି ପରିଶ୍ରମ ଅଧିକ ହେବ ସେଠୁ ଚାଲିକି ଟିକେ ର ଚଡ଼ ଛକ ଯିବାକୁ ପଡ଼ିବ ଯଦି ସେଇଠି ଗାଡ଼ି ନ ମିିଲା ଚାଲି ଚାଲି ମାନେ ଗୋଟେ। କିଲୋମିଟର ଦେଢ଼ କିଲୋମିଟର ଚାଲିବାକୁ ପଡ଼ିବ ଆଉ। ଜଲ୍ଦି ବାହାରିବାକୁ ପଡ଼ିବ ପୁଣି ଆମ ଘରୁ ପୁଣି ଟାଉନ ବସ୍ ଯେଉଁଠିକି ଆଉଛି ସେପର୍ଯ୍ୟନ୍ତ। ଚାଲିବାକୁ ପଡ଼ିବ ଏଇଭଳିଆ ଆଉ କଣ ତେଣୁ ଗାଡ଼ି ହେଇ ସାଙ୍ଗେ ସାଙ୍ଗେ ସାଢେ ଗୋଟାଏ ବାହାରିଲା। ସାଙ୍ଗେ ସାଙ୍ଗେ ବାହାରିଲ ଗଲ କେଉଁଠି ନିଜ ଇଚ୍ଛାରେ ଗଲ ପୁଣି ନିଜ ଇଚ୍ଛାରେ ବାହାରିଇପାରେ ହେଉଛି କଥା ଆଉ।
ହଁ ମୁଁ ବି ବୁଝିଲି ଆପଣ ଯାହାକୁ କହୁଛନ୍ତି ମାନେ ମାନେ ଏମିତି ତ ସକାଳ ଟାଇମ ଟ ଟିକେ ତଥାପି ଚଳିଯିବ। ହାଲୋ। ଏଇ ଯୋଉ ମାନେ ରାତି ସମୟ ଟା ଫେରିଲା ସମୟ ଟା ଯୋଉଟା ସେଇଟା ଟିକେ ଅସୁବିଧା ହେଇ କାରଣ ରାତି ଦଶଟାରେ ଯଦି ଆପଣ ସେଇଉଠୁ ଆସିବେ। ମାନେ ମାନେ କମ୍ପାନୀରୁୁ ବାହାରିବେ ରାତି ଦଶଟାରେ ଆପଣ ନିଜେ ହିଁ ଭାବନ୍ତୁ। ତ ମାନେ ଯୋଉ ମଞ୍ଚେଶ୍ଵର ଟ୍ରାଫିକ। ଯାଇ ଆସୁ ଆସୁ ବୋଧେ ଆପଣଙ୍କର ହେଇଯିବ ଅଧଘଣ୍ଟା ତା। ତାପରେ ଆପଣ ରସୁଲଗଡ ଆସିବେ ରସୁଲଗଡ ଏଠିକି ଆସିବେ ସେଇ ସମୟ ଟା ଟି ଟିକେ ଅସୁବିଧା ହଉଛି ନହେଲେ ଆଉ କିଛି ସମୟ ଅସୁବିଧା ନାହିଁ ବୁଝିଲେ।
ହଁ ସେଇଟା ହେଉଛି ଆକ୍ଚୁଆଲି। କାରଣ ଦଶଟାରେ କି ଜର ମୁଁ ସିଫ୍ଟ ଛାଡ଼ିକି ଆସିବି। ଆଉ ଯେତେବେଳେ ଜାଣିଛିବ ଦଶ ମିନିଟ ଲେଟ୍ କରିବ ତାପରେ ମୁଁ ତୁ ବାହାରିକି ଚାଲି ଚାଲି ଚାଲି ଆସିବି ଯ ଗାଡ଼ି ପାଇଲି ପାଇଲି ନ ପାଇଲି ଚାଲି ଚାଲିକି ଆସିବି। ତେଣୁ ଆସିଲା ବେଳକୁ ସେଇଠି ଟାଇମ୍ଟି ପଳାଇବ ଯାହା ବି ହେଲେ ପନ୍ଦର କୋଡ଼ିଏ ମିନିଟ୍ ଲାଗିଯିବ ଚାଲିକି ଆସିବାକୁ। ତାପରେ ରସୁଲଗଡଛକ ପର୍ଯ୍ୟନ୍ତ ଆସିଲା ପରେ ତାପରେ ହେଉଠୁ ଆଉ ଟାଉନ ବସ୍ ତେ ମିଳିବନି ତେଣୁ ଅଟୋ ଫଟୋ ଆସିଥିଲେ ତାଙ୍କର ଏଇ ଅଟୋରେ ଆସିଲେ। ଏଇଟା ହବ ତେଣୁ ଦେଖିଆ କଣ ସୁବିଧା ହେଉଛି।
ଆଉ ଦେଖନ୍ତୁ ଆଜି ଯୋଉ ଆପଣ ଆମ ତଳ ଘର ଆଣ୍ଟି ଆସିଥିଲେ। ମୁଁ ତାଙ୍କୁ ଯୋଉ କହିଲି। କି ଆପଣ ମାନେ ଆପଣଙ୍କ ଭାଇ ଯୋଉ କିଣିଛି ଇଲେକ୍ଟ୍ରିକ ଗାଡି ଟା ସେ ବିଷୟରେ ମତେ ଟିକେ କୁହନ୍ତୁ ଦେଖିଲେ ତ ସେ କହିଲେ ଦେଖନ୍ତୁ ମୁଁ ଆପଣଙ୍କୁ। କହୁଥିଲେ ନା ଦୁଇଟି ଇଲେକ୍ଟ୍ରିକ ଗାଡି ବିଷୟରେ। ଗୋଟେ ତ ଚାଲିଲାଣି କିଛି ବର୍ଷ ହେଲାଣି ସେଇଥିପାଇଁ ସେଇଟା ଟିକେ ଫେମସ ଅଛି। ଆଉ ଗୋଟେ ଯୋଉଟା ସେଇଟା ତାଠୁ ଟିକେ ଦାମ କମ ଅଛି ଆଉ ପୁରା ସେମ ତା ଭଳିଆ ହିଁ ଅଛି। ଦେଖନ୍ତୁ ସେଇଟା ସେ ଧର କିଣିଛନ୍ତି ଲକ୍ଷେ ପଇଁତିରିଶ ହଜାର ଦେଇକି। ହେଲେ ତାପରେ ବି ତାଙ୍କୁ ଅଠେଇଶି ହଜାର ସବସିଡି ମିଳିଯିବ। ତ ଅଠେଇଶି ହଜାର ସବସିଡି ମଳିଲେ ଲକ୍ଷେ ପଇଁତିରିଶ ରୁ ଅଠେଇଶି ଗଲେ ବା ବୁଝିପାରିଲେ ତ ପୁରା ଏଇ ଗାଡି ର ରେଟ୍ ସହିତ ହିଁ ହଉଛି ସେ ଗାଡିର ରେଟ ଆସିଯିବ ତ ମାନେ କିଛି ଖରାପ ବି ନୁହଁ। ହଁ ମୋ ପାଇଁ କହିବାକୁ ଗଲେ ହେଲେ ଆମେ ଗୋଟେ ଲକ୍ଷେ ଟଙ୍କା ସାରିବା ଟା ଆମ ପକ୍ଷେ ଟିକେ ଅସମ୍ଭବ ହେଇଯାଉଛିୁ ବୋଲି ଆପଣ ମନା କରୁଛନ୍ତି ମୁଁ ବୁଝିଲି ହେଲେ ଏମିତି ତେଲ ମାନେ ପକେଇବା ଅପେକ୍ଷା ସେମିତି ଇଲେକ୍ଟ୍ରିକ ଗାଡି ଦେଖନ୍ତୁ ଏମିତି ବି ଆପଣ ସେକଣ୍ଡ ହ୍ୟାଣ୍ଡ ଗାଡି ଟା ଯୋଉ କିଣିବେ। କହୁଛନ୍ତି ତିରିଶ ପଇଁତିରିଶ ହଜାର ଦେଇକି ଏମିତି ବରଂ ଲକ୍ଷେ ଟଙ୍କା ହିଁ ଲାଗିବ। ସେଇ ଯୋଉ ଅ ବ୍ୟାଟେରୀ ଗାଡି ଯୋଉଟା କି ହଉଛି ମାନେ ସୁବିଧା ତ ନୁହଁ କି ମାନେ ଲଙ୍ଗ ରନ ପାଇଁ ନୁହଁ। କିନ୍ତୁ ଏଇଠି ମାନେ ଭୁବନେଶ୍ଵର ଭିତରେ ଯେତିକି ତେଲ ପଡୁଛି ଆମର ହଁ ଆମେ ଗଟେ ସେ ଇନ ରେ ଏତେ ତେଲ ପକେଇବା ଗୋଟେ ଭଲ ଲାଗୁନି ମତେ ନିତିଦିନିଆ ଏମିତି ହେରିଲା ଭଲ ଲାଗୁନି। ତ ଏମିତି ଗଲେ ମାନେ ଆପଣ ଟିକେ ଭାବନ୍ତୁ ବେଶୀ ଭାବିବା ଦରକାର ନାହିଁ ଏତିକି ଭାବନ୍ତୁ। ନହେଲେ ବି ନେଇ ଆସନ୍ତୁ ନହେଲେ ସେକେଣ୍ଡ ହ୍ୟାଣ୍ଡ ଗାଡି ଟା ଏଇ ଟା ବରଂ ଆମେ ପରେ ଯେତେବେଳେ ଆମର ଗୋଟେ ଷ୍ଟେବଲ ଇନକମ ହେଇଯିବ। ସେତେବେଳେ ହଉଛି ବରଂ ଆଣିବା ଆଉ ବାସି ଭାବନ୍ତୁନି ହେଲେ ମୁଁ କହୁଥିଲି ଜଷ୍ଟ କି ଏମିତି କି ଇଲେକ୍ଟ୍ରିକ ଗାଡି ଟା ବି ସେଇ ରେଟରେ ଆସୁଛି କାରଣ ତାର ସବସିଡି ସରକାର ସ ସିଡ଼ ଦଉଛନ୍ତି କାରଣ ସରକାର ଚାହୁଁଛନ୍ତି କି ସମସ୍ତେ ଇଲେକ୍ଟ୍ରିକ ଗାଡି ବ୍ୟବହାର କରନ୍ତୁ ନିତିଦିନିଆ ପାଇଁ। ଆଉ ଲଙ୍ଗ ରନ୍ ପାଇଁ ହଁ ହଁ ଲଙ୍ଗ ରନ୍ ପାଇଁ ହଁ ଗୋଟେ ମାନେ ପେଟ୍ରୋଲ ଡିଜେଲ ବାଲା ଗାଡି କିଣିଲେ ଚଳିବ ଆଜିକାଲି ତ କାର ବି ସବୁ ମାନେ ଇଲେକ୍ଟ୍ରିକ କାର କିଣୁଛନ୍ତି ଆପଣ ଜାଣିଛନ୍ତି ଇଲେକ୍ଟ୍ର କାର ସବୁ ଚଲେଇଲେଣିି ଆଜିିକାଲି
ହଁ ମାର୍କେଟରେ ବହୁତ ଇଲେକ୍ଟ୍ରି କାର ଚାଲଛି। ତା ଆପଣ ଯୋଉ କହିଲେ ଯେ ଏଇ ଯୋଉ ଲକ୍ଷେ ସାତ ହଜାର ପଡିବ ଅଠେଇଶ ହଜାର କାଟିଥିଲେ ସେ ଅଠେଇଶ ହଜାର ଟା କା ତମ ଗାଡ଼ି ଦେବେ ନା ନେଇଯିବେ ଲକ୍ଷେ ପଇଁତିରିଶ ହଜାର ତାପରେ ଅଠେଇଶ ହଜାର ପଠେଇବେ।
ନାଇଁ ନାଇଁ ଆପଣଙ୍କ ସେଇ ବା କହିଲେ ସରକାର ସେଇ ସବସିଡି ଟା ଦଉଛନ୍ତି ତା ମାନେ ହଉଛି ସେମାନେ ଆମଠାରୁ ପ୍ରଥମେ ନେଇଯିବେ ହଉଛି ଲକ୍ଷେ ପଇଁତିରିଶ ହଜାର ଟଙ୍କା। ତାପରେ ମାସେ ପରେ କିମ୍ବା ଦୁଇ ମାସ ପରେ ସେଇଟା ତ ମୁଁ ଜାଣିନି ସେଇ ସେଟା ବରଂ ଆଜି ସକାଳେ ମାନେ ସେଇଟା ଆମ ତଳ ଘର ଆଣ୍ଟିକୁ ପଚାରେ ତାଙ୍କ ଭାଇ ଯେହେତୁ କିଣିଛନ୍ତି ପଚାରିଲେ ହବ ସେମାନେ ମାନେ କମ୍ପାନୀ ତାଙ୍କ ପାଖକୁ କଣ ଗଟେ ପଠେଇବ ଏମିତି ପଠେଇଲେ ଆମ ଆକାଉଣ୍ଟ କୁ କ୍ରେଡିଟ୍ ହେଇଯିବ। ପଚିଶ ହଜାର ଟଙ୍କା। ମାସେ କିମ୍ବା ଦୁଇ ମାସ ଭିତରେ କାରଣ ସେଟା ସରକାରଙ୍କ ତରଫରୁ ଆସୁଛି ସର ସ ଗୋଟେ ଗିଫ୍ଟ ହିସାବରେ ଦଉଛନ୍ତି ମାନେ ଯିଏ ବି ଇଲେକ୍ଟ୍ରିକ ଗାଡି ଚଲାଉଛି। ସରକାର ତାକୁ ଗୋଟେ ଗିଫ୍ଟ ହିସାବରେ ଏଇଟା ଦଉଚନ୍ତି ବୁଝିପାରିଲେ ତ।
ଅ ହଁ। ଯେ ଏ ଗାଡ଼ିର କେତେ କଣ ଗାଡ଼ିର ନାଁ କଣ ଅଛି?
ହ ଆଉ ଗାଡିର ନାଁ ଟା ମୁଁ ବୁଝିକି ଆପଣଙ୍କୁ କହିବି ମୁଁ ଜାଣିଛି ହେଲେ ମୁଁ ବୁଝିକି ତଥାପି ଆପଣଙ୍କୁ କହିବି। ମାନେ ଏଇ ଦିଟା କିନ୍ତୁ ମାନେ ଶହେ କିଲୋମିଟର ଶହେ କୋଡିଏ କିଲୋମିଟର। ପନ୍ଦର ମିନିଟ ଚାର୍ଜ କଲେ ହୁଏ ମୁଁ ବୋଲି ଏତିକି ଜାଣିଛି। ନା ନା ଘରେ ଚାର୍ଜ କଲେ ଅଧଘଣ୍ଟା ଲାଗିବ ହେଲେ ଯଦି ଆମେ ଯାଇକି ପେ ପେଟ୍ରଲ ପମ୍ପ ଫେରକାରେ ଯୋଉ ୟୁଗି ଚାଜିଙ୍ଗୀ ପଏଣ୍ଟ ହେଇଛି। ଆ ସେଠି ଯଦି ଚାର୍ଜ କରିବା ତାହେଲେ ହଉଛି ସେଠି ପନ୍ଦରରୁ। କୋଡିଏ ମିନିଟ୍ ଭିତରେ ଚାର୍ଜ ହେଇଯାଉଛି ପୁରା ଫୁଲ ଚାର୍ଜ। ମାନେ ପନ୍ଦର କୋଡିଏ ମିନିଟ୍ ନୁହଁ ଦେଖନ୍ତୁ। ଆମ ମୋବାଇଲ ରେ ଯଦି ଷାଠିଏ ପରସେଣ୍ଟ ଚାର୍ଜ ଥିବ ଆମେ ଯଦି ତାକୁ ପୁଣି ଚାର୍ଜ ବସେଇବା ତାହେଲେ ସେ ଦଶ ମିନିଟ ରେ ଚାର୍ଜ ହେଇଯାଉଛି ଯେମିତି। ସେମିତି ଯଦି ଆମ ଗାଡିରେ କିଛି ଚାର୍ଜ ଧର ତିରିଶ ପରସେଣ୍ଟ ଚାର୍ଜ ରହୁଚି। ଆମେ ଧର ଯାଇକି ପୁଣି ଆଉ ଚାର୍ଜ ବସେଇବା ତାହେଲେ ଯାଇକି ଆମର ହଉଛି ଲାଗିବ ଦଶ ମିନିଟ କି କଣ। ଯଦି ଆମ ମାନେ ଗାଡିରେ ଜିରୋ ପରସେଣ୍ଟ ଚାର୍ଜ ଅଛି ତାହା ହେନେ ଆମକୁ ପୁରା ପନ୍ଦର ମିନିଟ ଲାଗିବ ତ ସିଏ କହିବା କଥା କି ଜିରୋ ପରସେଣ୍ଟ ଚାର୍ଜରେ ପନ୍ଦର ମିନିଟ୍ ଲଗିବ ବୁଝିପାରିଲେ କି ନାଇଁ ଯଦି ଆପଣଙ୍କର ତିରିଶ ପରସେଣ୍ଟ ଚାର୍ଜ ଥିବ କି ଚାଳିଶ ପରସେଣ୍ଟ ଚାର୍ଜ ଥିବ ଆପଣଙ୍କୁ ସେତେ କମ ଟାଇମ୍ ଲାଗିବ କାରଣ ମୁଁ ଦେଖିଚି ଯୋଉ ଯେତେବେଳେ ମୁଁ ପେଟ୍ରୋଲ ପକେଇବାକୁ ଯାଏ ସେଠି ବହୁତ ଲୋକ ଆସନ୍ତି ମାନେ ମୁଁ ଯେତିକି ସମୟ ଲାଇଟ୍। ସେ ଛି ଲାଇନ୍ ରେ ଛିଡା ହୁଏ ମାନେ ପେଟ୍ରୋଲ ପମ୍ପ ରେ ତ ମାନେ ଏବେ ଦୁଇ ତିନୋଟି ଲାଇନ୍ ହେଇଥାଏ କି ଚାରି ପାଞ୍ଚଟି ଲାଇନ୍ ହେଇଥାଏ ହେଇଥାଏ ନା ନାଇଁ ଆପଣ ଦେଖିେଚନ୍ତି ନା ନାଇଁ। ପେଟ୍ରୋଲ ପମ୍ପରେ ଲାଇନ ହବା।
ହଉ ମୁଁ ଟିକେ ବ୍ୟସ୍ତ ଅଛି ଆଉ ପରେ କଥା ହବା।
ହଉ ରଖନ୍ତୁ।